ହଁ
ହଁ କହ।
ଆଉ କଣ କରୁଛ?
ଏବେ ତ ଖିଆ ପିଆ ସରିଲା ଆଉ।
ଆଉ ବୁଲିବାକୁ ଯିବାନି?
ହଁ ଯିବା।
କେବେ?
ଏଇ ଯିବା ଏଇ ତିନି ଚାରିଟା ଭିତରେ ଯିବା।
କହୁନ କୁଆଡେ କୁଆଡେ କଣ ଯିବା?
ଆମେ ଆଜି ମୁଁ ଭାବୁଥିଲି ଆମେ ଯାଇଥାନ୍ତେ ଲିଙ୍ଗରାଜ।
ହଁ।
ଲିଙ୍ଗରାଜ ରୁ ଆସିକି ଆଜି ମାନେ ଅ ରାତିରେ ନାଇଟ ରେ ବି ପଳେଇବା ପୁରୀ।
ହଁ।
ଅ ହଁ ତ ଲିଙ୍ଗରାଜରେ ପ୍ଲାନ୍ ହେଇଚି ଲିଙ୍ଗରାଜରେ ଏ ଯିବା ଗୋଟେ ଓବର ବୁକ୍ କରିକି ତାପରେ ଓବର ବୁକ୍ କରିବି ଯିବା, ତାପରେ ଆଉ ଦି ତିନି ଜଣଙ୍କୁ ମୁଁ ଫୋନ କରିକି କହିଦେବି ହେଲା।
ହଉ ତାହେଲେ ତମେ ଦି ତିନି ଜଣଙ୍କୁୁ କୁହ, ମୁଁ ବି ଦି ତିିନି ଜଣଙ୍କୁ ଚେଷ୍
ହଁ।
ଯିବା ଆଉ।
ହଁ। ତ ମୁଁ ଭାବୁଥିଲି ଆମେ ଗୋଟେ, ଏଁ ବଜେଟ ତ ଠିକ ଠାକ ହେଇଯିବ ପଇସା।
ହଁ।
ତ ସେଇ ଭିତରେ ଆମେ ବୁଲିବୁଲାକି ପ ମୋର ସେ ପାଞ୍ଚ ହଜାର ଭିତରେ ଅଛି।
ମାନେ ତମ ତମ ସମସ୍ତଙ୍କର ମିଶିକି?
ନାଇଁ ମୋର ଏକଲା।
ଏକଲା ଦବ?
ହଁ।
ଅଛିି ଆଉ।
ହଁ, ତ ମୁଁ ଲିଙ୍ଗରାଜ ଯିବା ଅ ଲିଙ୍ଗରାଜରୁ ସେଠି ଦର୍ଶନ କରିଦବା, ଦର୍ଶନ କରିକି ସେଇଠି ଏଇ କ୍ୟାମ୍ପ ପକେଇକି ରହିବା।
ହଁ, ଠିକ୍ ଅଛି।
ଆଉ ତାପରେ ଯିବା ପୁରୀ ଯିବା ଆଉ, ଲଙ୍ଗ ଡ୍ରାଇଭରେ ଆଉ, ମୁଁ ଡ୍ରାଇଭ୍ କରିବି ଆଉ।
ନା କଣ ତାହେଲେ କାର ନେଇକି ଆଉଛ?
ହଁ, ରେଣ୍ଟରେ ମୁଁ ଆଣିଚି କାର୍।
ହଁ ସେଟା ତାହେଲେ ନେଇକି ଯିବା ଆଉ ତାହେଲେ।
ହଁ।
ଅହ, ଆରେ ଶୁଣିଲ, ଗୋଟେ ଆମର ଗୋଟେ ଆକ୍ୱାଗାର୍ଡଟେ ସଜ କରିବାର ଅଛି ହେଲା, କୋଉଠି ନେଇକି ସେଇଟା ସଜ କରିବା ଭାଇ କହିଲ ଟିକେ?
ମେକାନିକ୍ ନାହାଁନ୍ତି ପାଖରେ?
ନାଇଁ ବା, ଏଇ ଦୋକାନ ଫୋକାନ ନେଇକି ଯିବାକୁ ପଡିବ।
ଆ ହା। ମୋର ତ କଣ୍ଟାକ୍ଟରେ ଗୋଟେ ସାଙ୍ଗଟେ ଥିଲା ଯେ ତାକୁ ପଚାରିଲେ ଦେଖି ମୁଁ ପଚାରିବି, କଲ୍ ତମର ସରିକି, ହଁ।
ହଁ ସିଏ ବା ଟିକେ ଖରାପ ହେଇଯାଇଛି ତ, ପାଣିଟା ଗୋଟେ ଅବାଗିଆ ସ୍ମେ
ଓହୋ।
ଆଉ ପାଣିଟା ବାଗେରେ ଆସୁନି, ତ ସେଥିପାଇଁ ସେଟାକୁ ସ ସଜ କରିବୁ ବୋଲି ଭାବୁଛୁ ଯେ, ସେ ଏମତି ପଡିିଛି କିଛି ହେଇପାରୁନି ତାର।
ହ ଆଁ, ହଁ।
ଆଉ ସେଇଥିପାଇଁ କହିଲି କି ଟିକେ ବୁଝିବେ ଯଦି କରିଦବା ଆଉ।
ହଁ, କାରଣ ସିଏ ଆମେରିକାରେ ମେକାନିକ ଇଞ୍ଜିନିୟରିଂ ଅଛି, ମେକାନିକାଲ ଇଞ୍ଜିନିୟରିଂ।
ଓହୋ। ଆଉ ତାହେଲେ ଭଲ ତାହେଲେ ସେ ଭଲ କରିବେ ଆଉ।
ହଁ। ତାକୁ ପଚାରଦେଲେ, ସେ ଫେ ତୁ ନିଜେ ବି ସେ ଯେମତି ଡକ୍ଟର ଯେମତି ଏ ବୁ ଗାଇଡ୍ କଲେ ସେ କ-କରେନି ଏଇଟା ଏଇଡା ଆଣିକି।
ହଁ।
ହୁଁ। ସିଏ ଭିଡିଓ କଲିଙ୍ଗ ଦ୍ଵାରା ବି ସେ ଏମତି ନା ଇଏ କରିପାରେ।
ଓ ମାନେ ସିଏ ଭିଡିଓ କଲରେ ବି ସିଏ କରିଦବ ନା? ମାନେ ନର୍ମାଲ ମେକାନିକକୁ ଦେଖେଇଲେ।
ହଁ।
ଠିକ ଅଛି। ହଉ ତାହେଲେ ମୁଁ ତମକୁ ଜଣେଇବି ଆଉ।
ହଁ।
ଯୋଉ କଣ କହୁଥିଲି କି, ଆମ ସେ ଘର କାମଟା ହଉଥିଲା ହେଲା।
ହଁ।
ହ୍ୟାଲୋ।
ହଁ।
ମୁଁ କହିଲି ଆମର ସେ ଘର କାମଟା ଗୋଟେ ହଉଥିଲା।
ହୁଁ।
ଘର କାମ ଟା ଗୋଟେ ହଉଥିଲା ସେଇଠି ଦରକାରୀ ଟିକେ ଥିଲା ଇଏ- ମାନେ ଯୋଉ ଇଟା ଫିଟା ଟିକେ ଆଣିବାର ଥିଲା।
କି। ତ ହଁ ମୁଁ ବୁଝିଦେବିି ମୋ ମୋ ପାଖରେ କଣ ସିମେଣ୍ଟ ଇଟା ନା ମା। ଟି ଲକାର।
ମାଟି ଇଟା ଟିକେ ଦରକାର ଥିଲା ମ ଘର ଟା ଦରକାର।
ମାଟି ଇଟା ଏଇ ଗୋଟେ ଆମ ଆଡେ କୋଡିଏ ଟଙ୍କା ଗୋଟ କ ପିଚ।
ହଁ ମୋର ଦରକାର ଥିଲା ଚାରିଶହ ପାଞ୍ଚଶ ପିସ୍ ଦରକାର ଥିଲା।
କମେଇ କଲୁ ମାଟି ଇଟା ଟା ଗଲେ ମାନେ ଟିକେ ଭଲ ଘର ଗୁଡା ଟିକେ ମାନେ ଥଣ୍ଡା ଲାଗିବ। ଖରାଦିନେ ଏଇ ସିମେଣ୍ଟର ଟା ଏତେ
ହଁ ମୁଁ ସେଇଥିପାଇଁ କହୁଥିଲି ବା ମୋର ଟିକେ ଦରକାର ଥିଲା ତ। ତମେ ଯଦି ଟିକେ କୋଉଠି ଟିକେ ବୁଝି ଦେଇଥାନ୍ତ ତାହେଲେ ଭଲ ହେଇଥାନ୍ତା ଆଉ ସିଏ ଆମ ଘର କାମ ଟା ହବ ତ।
ହଁ ମୁଁ କହିଦେବି ମୁଁ କଲ କରିକି ସେ। ଗାଡି ଗାଡି ପଇସା ଟା ଦ ଏତେ ବାଟ ଆସିବ ନା। ତ ଗାଡି ପଇସା ବି ସେ ନବ।
ଗାଡି ପଇସା ବି ସେ ନବ ନା ଆଉ ଇଟା ପର ପିସ୍ କେତେ?
ଅ ଟେନ୍ ରୁପିସ୍।
ଅଁ ଟେନ ରୁପିସ ପଡିବ ନା ହଁ ତାହେଲେ ଠିକ ଅଛି କିଛି ଅସୁବିଧା ନାହିଁ।
ହଁ।
ହ ହଉ ମୁଁ ତମକୁ ଦେବି କଲ ଦେବି ତମେ ସେଇଟା ନେଇଆସିବ ଆଉ ଟିକେ ଦ ଦରକାର ଥିଲା ଏଇ ମିସ୍ତ୍ରୀ ଫିସ୍ତ୍ରୀ ଟିକ ଆଣିବାର ଥିଲା।
କଣ।
ମାନେ ଘର କାମ ପାଇଁ ମିସ୍ତ୍ରୀଙ୍କୁ ଟିକେ ଡାକିବାର ଥିଲା।
ହଁ ମିସ୍ତ୍ରୀ ବି ଅଛନ୍ତି ଆମର ବି ଘର କାମ ହେଇଥିଲା ନା ଏଇ ମାସେ ଦି ମାସ ହେଲା ସରିଛି।
ତ ସେମାନେ ଯଦି ଟିକେ ଯଦି ମିସ୍ତ୍ରୀ ଫିସ୍ତ୍ରୀ ବୁଝି ଦେଇଥାନ୍ତ ତାହେଲେ ଟିକେ ହେଇଥାନ୍ତା।
ସେମାନେ ଆମ ଓଡିଆରେ ନୁହେଁ ବଙ୍ଗାଳୀ ମାନେ ସେମାନେ ଭଲ କାମ କରନ୍ତି। ବାକି ତମଠୁ ସେ ଆଗୁଆ ମାନେ ପଇସା ନ ନେବେ ସେମାନେ।
ହଁ ସିଏ ଚଳିବ ଅଛି ପଇସା ନିଅନ୍ତୁ ଯେ କିନ୍ତୁ କାମଟା ଠିକ୍ ଠାକ ହବାର ଅଛି।
ହଁ କାମ ସେ ଭଲ କରୁଛନ୍ତି। ତମେ ତମେ ଯେମିତି ଷ୍ଟାଇଲ ରେ ଦ କରିବ ସେ ସେମିତି ଷ୍ଟାଇଲ କରିବେ ଘର।
ତାହେଲେ ଠିକ୍ ଅଛି ତୁମେ ଟିକେ ବୁଝ ମୁଁ ପେମେଣ୍ଟ କରିବି ଆଉ।
ଠିକ ଅଛି।
ହଁ ଆଉ ସେ ଘର ପୁଣି ତାପରେ ହେଲା ପରେ ପୁଣି କଲର ଫଲର ଆଣିବାର ଅଛି। ମାନେ ବହୁତ ଜିନିଷ କିଣିବାର ଅଛି ତା ଭିତରେ।
ହୁଁ ହୁଁ।
ବୁଝିପାରିଲ ତ ସେଇ ସବୁ ଜିନିଷ ଟିକେ ଆଣିକି ଦେଇଦେଲେ ଭଲ ହୁଅନ୍ତା ଆଉ।
ହୁଁ ହୁଁ।
ତମେ କଥା ହେଇଯାଅ ଟିକେ ତାଙ୍କ ସହ।
ହଁ ଆଉ ମୁଁ ଏବେ ମଝିରେ ଗୋଟେ ମାନେ ମୁଁ ଟ୍ରେଡିଙ୍ଗ ଆପ୍ ଟା ଖୋଲିଥିଲି ତ
ହଁ
ତ ସେଇଟା ମାନେ ମୋର ମଝିରେ ମଝିରେ ଏମିତି ପଇସା କଟି ଯାଉଛି।
କଟିଯାଉଛି କେମିତି କଟିଯାଉଛି ବା।
ମୁଁ ସେଇଟା ଖାଲି ଜଷ୍ଟ ଓପନ କରିଥିଲି ମୋ ସାଙ୍ଗ ଗୋଟେ କହିଲା ହେଲା କି।
ହଁ।
ଅ ତ ସେଇଟା ଗୋଟେ ଖୋଲିଥିଲି ମାନେ ଆଃ ପର ଡେ ମାନେ କଟୁଛି ମୋର ଉଣେଇଶି ଟଙ୍କା ବାଇଶି ଟଙ୍କା। ଏଭଳିଆ କଟୁଛି ହଁ ଆଜି ଉଣେଇଶି ଟଙ୍କା। ହଁ ଆଜି ଉଣେଇଶ ଟଙ୍କା ଅଛି କାଟିଛି ମୁଁ ତତେ ସ୍କ୍ରିନ ସର୍ଟ ପଠେଇଦେବି ର ଆଉ ଟିକେ ପରେ।
ଓହୋଃ କାଲି କାଲି ବି କଟିଥିଲା ନା। ହଁ କାଲି ବି କଟିଥିଲା ଆଜି ବି କଟିଛି।
ସେଇଟା କି କଣ କରିବା ବ୍ୟାଙ୍କ ସହିତ କଥା ହବକୁ ପଡିବ ନା ସେଟା ଏମିତି କଟିବ।
ତମ କଣ ଅଟୋ ଭେରିକା କଣ କିଛି ଅନ ଅଛି ନା କଣ?
ନାଇଁ ନାଇଁ।
ଆଉ
ଆ ସେମିତି କଟି ଯାଉଛି ସେ ଆପ ଯୁଗକୁ ସେ ତାପରେ ସେ ଆପ ର ତଳେ ଲେଖୁଛି ଏଇ ଆପ୍ ଟା କ ଅଛି ବୋଲି ସେ ପାଇଁ କଟୁଛି।
ତାହେଲେ ତମେ ସେଇ ଆପ କାଇଁ ରଖିଛ ହେଲା କାଟିଦିଅ ତାପରେ ବି କଟୁଛି?
ହଁ ତ ସେଇଟା ଟିକେ ପ୍ରୋବ୍ଲେମ ହଉଛି।
ତାପରେ ବି କଟୁଛି ସେଥିରୁ। ଆଉ ତ କଣ କରିବା। ସେ ତାଙ୍କ ସେ କଥା ହୁଅନ ନହେଲେ ସେ କଷ୍ଟକ କଷ୍ଟମର କେୟାର ସାଙ୍ଗ ଗ ଫୋନ କରିକି।
କଷ୍ଟମର କେୟାର ନମ୍ବର ହିଁ ଦେଉନି। ହଁ
ତ କଣ କରିବା ସେ ବ୍ୟାଙ୍କ ସାଙ୍ଗେ ନହେଲେ ଯାଇକି ଯୋଗାଯୋଗ କର।
ହଁ ସେଇଟା ମୁଁ ଭାବୁଛି ଦେଖି ମୁଁ ରବି ତ କାଲି ଛୁଟି ଅଛି।
ସ-ସମବାର ଦେଖିବା ଯିବା ଆଉ।
ହଁ ସେ ମୁଁ ସେ ଟ୍ରାଏ କର ଯଦି ହେଇଯିବ ଭଲ କଥା। ହଁ ହଁ।
ଆରେ ମୋର ଏଇ ସପ୍ତାହ ଭିତରେ ଗୋଟେ ଗାଡି ଆଣିବାର ଅଛି।
ହୁଁ।
ଏଇ ସପ୍ତାହ ଭିତରେ ଗାଡି ଆଣିବାର ଅଛି କିଏ କୋଉ ଗାଡି ଟା ଆଣିଲେ ଭଲ ହବ କହିଲୁ? କୋଉ ଗାଡି ଏବେ ଭଲ ଚାଲିଛି ମାର୍କେଟରେ?
ମାର୍କେଟରେ ଚାଲିଛି ଆ ବୁଲେଟ ବୁଲେଟ ଭଲ ଚାଲିଛି।
ହୁଁ ତାପରେ
ଜି ଟି ଫି ଟି ଭଲ ଚାଲିଛି ତମ ବଜେଟ୍ ଅନୁସାରେ ତମେ ଆଣିବ ଆଉ।
ବଜେଟ ଅଛି ମୋର ଦଶ ଲକ୍ଷ ଭିତରେ।
ଆ ଗଲା ତାହେଲେ ତ ଜି ଟି ଆଉ।
ଜି ଟି ଟା ଭାବୁଛି ଆଣିବା ପାଇଁ ଯେ ମାମା ହେରିକା ରାଜିି ହଉ ନାହାନ୍ତି କହୁଛନ୍ତି ଏତେ ପଇସା କାହିଁ ଆଣିବୁ?
ଦଶ ଲକ୍ଷ ବଜେଟ୍ ପରା।
ହଁ।
ଆଉ ତମେ ଜିଟି ଟା ଆଣିବାକୁ ପଛାଉଚ କାହିଁକି ତେଲ ପକେଇବ ଆଉ।
ହଁ ତ କଣ ପାଇଁ କୋ-କୋହୁଥିଲି କହିଲ ଆମେ ଯୋଉ ଘର କରନଥିଲି କହୁନଥିଲି ତ ଘରର ଟିକେ ଟିକେ ଯୋଉ ଫାଇନାନ୍ସ ସ ଇଏ ଆଣା ହେଇଥିଲା ତ ଲୋନ୍ ରେ
ହଁ।
ତ ସେଇଗୁଡା ପୁଣି ସୁଝାସୁଝି ହବ ପୁଣି ସିଆଟେ ପଇସା ଯିବ ନା ସେଇଥି ପାଇଁ ମାମା ବାବା ମନା କରୁଥିଲେ।
ହଁ ତାହେଲେ ନହେଲେ ଏଇ ନର୍ମାଲ କଣ୍ଡିନ ନେଇ ଆସ ଆଉ ମାନେ ଏଇ ଯେ ମାନେ ଯିବା ଆସିବା କରିବା ପାଇଁ ଖାଲି।
ହଁ ବୁଲେଟେ ଭାବୁଛି ନେଇଁ ଆଇବି କ୍ଲାସିକ ଟା।
ହଁ ସେଇଟା ଠିକ୍ ହବ।
ଏଇଟା ହି ଦିଲକ୍ଷ ଭିତରେ ପଡିଯିବ।
ହଁ ଅଁ।
ହୁଁ, ସେଟା ଭାବ୍
ସେଇ ଦି ଦୁଇ ଦୁଇ ଲକ୍ଷ ଢେଇ ଲକ୍ଷ ପଡିବ ଆଉ।
ହୁଁ ଆଉ ବର୍ଷେ ପରେ ମୁଁ ତ ବାହାଘର ହେଇଯିବି ଆଉ।
ବାହାଘର ହେଇଯିବ?
ହୁଁ ଉଁ
ବାହାଘର ହବ, ଆମକୁ ଡାକିବନି?
ଡାକି ଆନି କେମତି ଗୋଟେ, ଘର ଲୋକ ଚାକିରି ଫାକିରି ହେଇଗଲା ନା ଲକ୍ଷେ ଟଙ୍କା ଦରମା ପାଉଚି, ମା ମସ୍କୁୋ।
ଆମକୁ ଡାକିବନି ତମେ ବାହାଘରକୁ?
ହଁ ଡାକିବା କେମିତି, ଡାକିବା ନି କେମିତି ଗୋଟେ।
ସମସ୍ତଙ୍କୁ ଡାକିବା, ସାଙ୍ଗ ଟା କୁ କିଏ ଭୁଲିଯାଏ ନା କଣ?
ହଁ ସେଇଟା ଏଟା ଠିକ୍ କଥା।
ହୁଁ ଉଁ
ଅ ହଉ ଆଉ କଣ ଆଇଟମ ଫାଇଟମ କଣ କରୁଚ ବାହାଘରକୁ?
ବାହାଘର ମୁଁ ଆମ ଓଡିଶାରେ ଯୋଉଡା ସବୁୁ ହଁ ବଡ କ୍ୟାଟରିଂ ସେଇଟାକୁ ଡାକିଚି, ଡାକିଚି ଆଉ, ଏବେଠୁ ବୁକିଂ କ
କୋଉଟା, କୋଉଟା କହିଲ?
ନମ୍ବର ୱାନ୍ କାଟରିଙ୍ଗ ଯୋଉଟା ଜାଣିନ? ଯୋଉ ଅଛି ଗୋଟେ
ଆଉ ଥଣ୍ଡାଟେ
କଣ ସେ ନାଁ ଟା ମୁଁ ଭୁଲିଗଲି, ସେ ହଁ
ଛାଡ ସେଟା କଣ୍ଡା ହେଇଥିବ।
ଲକ୍ଷେ ଟଙ୍କା ନେଇ ସାରିଲେଣି ଆଡଭାନ୍ସ ମୋଠୁ।
ଓହୋ, ପୁରା ଡେଟ୍?
ଲକ୍ଷେ ଟଙ୍କା ମୁଁଳା ନେଇ ସାରିଚେ ଅଲରେଡି, ହୁଁ ହୁଁ।
ଓହୋ, କେତେ କଣ? ମାନେ କେତେ ପ୍ରକାର ଆଇଟମ କଣ ବନେଇବ ବନେଇବ?
ସେଇ ଆଉ।
ଅ ହ କେତେ ପ୍ରକାର ଆଇଟମ କଣ ବନେଇବ?
ପଚାଶ, ପଚାଶ ଆଇଟମ ହବ, ଆମ ଯଦି ମୋ ବାହାଘରରେ ଯଦି ଗାଁ ହଁ ସ ଆମର ଆମ ମାନେ ଆମ ବ୍ଲକ୍ ର ଫ ଫାଷ୍ଟ ମୋର ହବ ଆଉ ହାଇଏଷ୍ଟେ। ରେକର୍ଡ କାଟିବି ଆଉ, ହୁଁ ରେକର୍ଡ କାଟିବି।
ଆ କାଟିଦିରେ କାଟିଦିରେ ରେକର୍ଡ କାଟିଦିଅ।
ମୋର ତ, ହଁ ହବ। ହବ ସବୁ ଅଛି, ସେଇଗୁଡା ବି
କଣ ବ୍ୟବସ୍ଥା ଅଛି? ଓହୋ, ସେଟା କିଛି କହିବା ଦରକାର ନାହିଁ। କିଛି କହିବା ଦରକାର ନାହିଁ ସେଇଗୁଡାକ।
ଓକେ ଓକେ।
ହଁ, ହଉ ଆଉ, ଚାଲ ମାଡି ଚାଲ
ହଁ ଆଉ। ମୋର ତ ଏବେ ଟ୍ରାନ୍ସଫର ହେଇଯିବ ଏବେ, ଦି ମାସ ତିନି ମାସ ପରେ ଆଉ। ୟୁଏସ୍ ପଳେଇବି, ୟୁଏସ୍ ଟ୍ରାନ୍ସଫର ହେଇଯିବ, ସେଠି ତିନି ଲକ୍ଷ ଲକ୍ଷେ ଟଙ୍କା ପାଇବି ମାସ୍କୁ ହଁ।
ହଁ, ହଉ। ଆଉ ତମ ଘର ଲୋକ?
ଆଉ ଘର ଲୋକ ତ ମତେ କିଏ ପଚାରୁନାହାନ୍ତି, ଆଉ ଖାଲି ବାବା ମା ଛଡା ଆଉ।
ହଁ। ଓ ହୋଉ ମୋର ଟିକେ ସେ ଛାତ କଥଟା ବୁଝିବ ହେଲା।
ହଁ ହଁ ମୁଁ ଛାତ କଥା ପି ଟିକେ ବୁଝିବି ଆଉ ସେଇ ଇଟା କଥା ଯୋଉ କହୁଥିଲ ସେଇଟା ବି ବୁଝିବି ଆଉ।
ହଁ ଆମର ବି ଘରଟା କାମ ହବ ନା ଏବେ।
ହୁଁ ହୁଁ।
ଟିକେ ବୁଝି ଦିଅନ୍ତ ଯଦି ନାଇଁ ବା ହେଇନି। ଏମିତି ଚାଲିଛି ସଂସ୍ଥା କଣ କରିବା।
ଓହୋ।
ଆଉ ଆମର ସଂସ୍ଥା ସେମିତି ଚାଲିଛି ଧୀରେ ଧୀରେ। ଦେଖାଯାଉ କେତେବେଳେ କୋଉଠି ଲାଗୁଛି।
ହୁଁ।
ଯୋଉଠି ଯେତେବେଳେ ଭଗବାନ ଯୋଉଠି ଯେତେବେଳେ ଦେବେ ଆଉ।
ଉହୁଁ ହୁଁ।
ଆଉ କଣ କରିବା?